ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇଁ ଝିଅକୁ ଧରିଛି ବସିଛି।
ଉଁ ହ ଆଉ ରୋଷେଇ ସରିଲାଣି।
ନାଇଁ ସକାଳୁ ଭଜାକୁୁ ଯାଇଥିଲା ତ ବାପା ଫ୍ଲାଟ ନେଇକି ଯାଇଛନ୍ତି। ଆଜି ହେଇନି ହବ ଆଉ। ତା ଦେହ ଟା ଭଲ ନାହିଁ ତ ଛାଡୁନି ସେଥିପାଇଁ ଆଉ ଗାଧେଇବି ଯାଇନିପଣ। ହୁଁ।
ଥଣ୍ଡା ପାବକୁ ଛୁଆଙ୍କର ଦେହ ଖରାପ ହେଇଯାଇଛି।
ନାଇଁ ନାଇଁ ତାର ଠିକା ନଥିଲା ନା ସେଥିପାଇତାକୁ ଜର ହେଇଥିଲା ସେ ଦେହଟା ଭଲଣି। ଆଛା ଝିଅଟା ଖାଲି କାନ୍ଦୁଛି।
ହୁଁ
ତା ଦେହଟା ଭଲ ଥିଲା ସେରେ ତାକୁ ଛାଦଲେ ସେଥି ଖଳିବ ତାର କାନ୍ଦ ଫାନ୍ ସେମତି କିଛି ନାହିଁ। ଖାଲି ଯାହା ଟିକେ ପରିସ୍ରା କରିଦେଲେ କାନ୍ଦିବ ଓଦା ଓଦା ଲାଗିବ। ନହେଲେ ତାର କାନ୍ଦ ନାହିଁ ଶୋଇବ ଖାଇବ ଖେଳିବ ତାର
ଏ ଭଲ ଭଲ ଝିଅଟା ପାଇଛନ୍ତି।
ଓ ହୋ। ନା ଛୁଆ ଅଛନ୍ତି ମାନେ ବିଛଣାରେ ରହିବେନି ଖାଲି କହିବେ କୋଡରେ ଧର ବସ କାନ୍ଦିବେ ସେମିତି ନାହିଁ
ଦେ ଭଲ
ହୁଁ ହୁଁ।
ଭଲ ଝିଅଟେ ପାଇଛନ୍ତି ହଇରାଣ କରୁନାହାନ୍ତି।
ହଁ ସେତିକି କରୁଚି ବୋଲି ତ କାମ ଧନ୍ଦା ଟିକେ କରିହୋଉଚି ନହଲେ ଯଦି ନଛଡନ୍ତା କୋଉଠି କାମ ଧନ୍ଦା କରିବ? ଏଇତ ତଥାପି ତା ଦେହ ପାର ନାହିଁ ବୋଲି ସେ ଛାଡୁନି ବୋଲି ଆସିକି ଦଶଟା ହେଲାଣି ଗାଧେଇ ପାରନି। ତାପରେ ସମସ୍ତେ ବି କାମରେ ବ୍ୟସ୍ତ କିଏ ଧରିବ ଛୁଆଙ୍କୁ।
ହଁ। ଏ ଛୋଟ ଛୁଆ ରହିଲା ମାନ ଘରେ କାମ
ହୁଁ।
ଆଜ୍ଞା କି
ସ
ଗେଟା ମା ଆଉକୁ ଦେଇଦବା ଗେଟା ଆଉ ଦେଇଦବ ଆଉ କଣ ହଁ କୁହନ୍ତୁ?
ମୁ ସକାଳ ଟା ଏ ନା ସମସ୍ତଙ୍କର କାମ କାହାକୁ ଧରିବା ପାଇଁ ଦେବି କିଏ ଧରିବ।
ହଁ ଛୁଆ ରହିଲେ ଘରେ କମ୍ କାମ।
ହୁଁ।
ଜ ଖାତା ବହି ଆଉ ରୋଷେଇ କିଛି ଆରମ୍ଭ କରିନାହା?
ନାଇଁ ଗାଧେଇକି ଆସିଲେ ଯାହା ହବ ଆଉ ଭାତ ଫାତ ବସେଇବି। ଭଜା ତକରି ପତ୍ର ହେବ। ଶୋଇପଡ଼ନ୍ତା ଟିକେ ଯାଆନ୍ତୁ ଶୋଉନି ତ ନିଦ ଆସୁନି।
ଟୀକା ନେଇନ୍ତି ନା ସେଥିପାଇଁ ନିଦ ଆସୁନଥିବ।
ହଁ ହୁଁ। ହଁ କଣ ଖାଇଥିଲ?
ମୁଁ ସକାଳୁ ହ ଦହିବରା ଖାଇ ଦେଇେଇଥିଲି। ତାପରେ ଏବେ ଭଜା ଭଜି କଟା କୁଟି କରିଛି ଭଜା ଭଜି ହବ ଆଉ।
ହଁ ହଁ।
ହଁ କଟାକୁଟ କରିକି ରଖିଦେଇଛି।
ହୁଁ।
କରିନୁ ହେଲେ ସାଢ଼େ ଦଶଟା ପାଖା ପାଖି ହେଲେ କରା ହେବ ଆଉ।
ହଁ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ବୋଉ ତାଙ୍କର ଯାଇଛନ୍ତି ଗାଧୋଇ।
ହଁ।
ବୋଉ ତାଙ୍କର ଗାଧେଇ ଯାଇଛନ୍ତି ବାପା ତାଙ୍କର ବାଡ଼ିଆଡେ ଯାଇଥିଲେ ବାବୁ ତାଙ୍କର ଡ୍ୟୁଟି ପଳେଇଲୋଣି।
ହୁଁ ହୁଁ।
ହଁ।
ହଁ ସକାଳେ ପଖାଳ ଖାଆନ୍ତି? ନା ଡାଇରେକ୍ଟ ଏଇ ଗାଧୁଳକୁ ଗରମ ଭାତ ଖାଆ
ନା ମ ଗୋଟେ ଟାଇମ୍ ଖାଇବା କିନ୍ତୁ ପଖାଳ।
ଓ ହୋ।
ଗରମ ନାହିଁ ଏଇ ଯଦି କାହାର ଦେହ ପା ହେଇଗଲା ଥଣ୍ଡା କି ଜର ଫର ହେଇଗଲା ତାନେ ଗରମ ରନ୍ଧା ହବ ନ ଅ ନେ ନାହିଁ।
ହୁଁ ହଁ ଆମର ଆଗେ ସକାଳେ ପଖାଳ ଖାଇବେ ତାପରେ ଯାଇ ଗାଧୁଆଳକୁ ଯାହାର ଇଚ୍ଛା ହେଲା ଗରମ ଖାଇବା ନହେଲେ ଗରମ ହଉଛି ବୋଲି ପଖାଳ ଖାଇ ଦଉଛନ୍ତି ବେଳେବେଳେ।
ନାଇଁ ଆମର ହଁ ଗରମ ନାହିଁ ପଖାଳ।
ହୁଁ ହୁଁ ଭଲ ବେଶୀ ପ୍ରେସର ପଡୁନଥିବ ରୋଷେଇରେ ଆଉ।
ନାଇଁ ନାଇଁ ଆମର ସକାଳ ଟାଇମ ବେଶୀ ପ୍ରେସର୍ ନାହିଁ ଆମର ରାତି ଟାଇମ ଟିକେ ପ୍ରେସର ସେ ବାବୁ ଆସିବେ ଡି୍ୟୁଟିରୁ ଯେମତି ହେଲେ ଦୁଇ ପ୍ରକାର ତିନି ପ୍ରକାର ହେବ। ସକାଳ ଟାଇମ ଫ୍ରେସର ନାହିଁ ଘର କାମ କିଛି।
ହୁଁ।
ସେ ସକାଳୁ ଉଠିବୁ ଉଠିକି ଗାଧେଇ ପଲେଇବୁ ଗାଧୋଇ ପଳେଇ ବାବୁଙ୍କ ପାଇଁ କଣ୍ ଟିକେ କରିଦେନେ ସିଏ ତାଙ୍କର ପଳେଇବେ। ତା ଚା ପାଣି ଧନ୍ଧା ସରିଗଲେ ଚା ପାଣି କରିକି ପିଇଦେବେ। ପିଇ ସାରିଲା ପରେ ଠାକୁର ପୂଜା କରିକି ଖାଇଦେଲା ପରେ ଶୋଇଲା କାମ ଆଉ ନାହିଁ।
ଉ ହୁଁ।
ତାର ଛୋଟ ଛୁଆ ରହିଲ ଘରେ କାମ ଛୁଆ ପିଲା ଘରେ କେହି ନାହାନ୍ତି ସବୁ ବଡ ଲୋକ।
ଛୁଆଟା କାନ୍ଦୁ ଥିବ ଆଉ ଯାଇକିନା କାମ ଧନ୍ଦା କରିବୁ ସେ ଭଲ ଲାଗିବ କି?
ନାଇ।
ତତେ ଯାହା ଦେବ ଖାଇବାକୁ ଦେଇଦବ ସେ ତାର ଖେଳିବ ଆଉ ଟିକେ ଶୋଇ ପଡିବ ତୁ ଯାଇକି ଯାହା ଗୋଟେ କରିବୁ। ଆଉ ନହେଲେ ତା ଛଡେଇ ପଡି ପାରିବନି ନା?
ନାଁ ନା।
ହୁଁ
ଛୁଆ ଘର ନିଜର କାମ ନହନେ ନାଇ।
ହୁଁ ହୁଁ।
ଓହୋ ସେ ଛୁଆ ବଡ ହେଇଗଲେ କାମ ବି ସରିଯିବ ଛୁଆ ପଳେଇବେ ସ୍କୁଲ ଆଉ।
ହଁ ଗାଧେଇ ପାଧେଇ ଆସି ଯାହା ଟିକେ ଖାଇଦେଲେ ଦିଟା ବାନ୍ଧିଦେଲେ ସୋଇବା କଥା।
ହୁଁ ତା ଛୁଆ ରହିନେ ତାକୁ ଧନ୍ଦା କର ସେ କଣ ଖାଇଲା କଣ ପିଇଲା। ତା କଥା ବୁଝୁ ତା ଦେହ ପା ଭଲ ମନ୍ଦ
ଫେର କି ବୁଝିବେ ନା ସମସ୍ତେ ବୁଝିବେନି ନା ସେ କଥା। ସେ କହିବ ନା ସେ କଣ ଏକା ଛୁଆ ଜନମ କରିଚିଛି ଆମେ କଣ ଛୁଅ ଜଣ କରୁନୁ ଆମେ କଣ କାମ ଅନ୍ଧା କରୁନଥିଲୁ।
ହୁୁଁ ତ ସେତେବେଳେ ଛୁଆ ଏବେ ଛୁଆ ବହୁତ ଫରକ ସେତେବେଳେ ଛୁଆଙ୍କୁ ଯୋଉଠି ସେ ସେଇଠି ବସିବ ଏବେ ଛୁଆଙ୍କୁ ତମେ ମାନେ ବସ
ଆଗରୁ ଛୁଆଙ୍କୁ ଆଗ ଛୁଆଙ୍କୁ ତେଲ ହଳଦୀ ମୁଡିିକିନା ମାରି ଦଉଥିଲେ ଘଷି ଘୂସା କିନା। ଛୁଆ ମାନେ ଜନ୍ମ ହେ ଏକୋଇଶ ଦିନକୁୁ ଗାଧଉଥିଲା ଏଇନା ଆଉ ଗାଧୋଇ ଦଉଛନ୍ତି ନା ତେଲ ମାରିଦଉଛନ୍ତି ନା ହଳଦୀ ମାରିଦଉଛନ୍ତି। କହୁନ ଏଇ ନାକ ଛୁଆଙ୍କର ଭେରାଇଟି ଜିନିଷ।
ଆରେ ସେତେବେଳେ ଛୁଆଙ୍କୁ ତାହନେ ସେତେବେଳେ ତାଙ୍କ ଛୁଆଙ୍କୁ ଯୋଉଠି ବସେଇ ଦେଇଥିବେ ଛୁଆ ମାନେ ସେଇଠି ବସିଥିବେ। ଏବେକା କେତେଟା ଛୁଆଙ୍କୁ ଆପଣ ବସେଇ ଦେଇକି ଆପଣ କୁହନ୍ତୁ ତଇଠି ବସ୍ତା ବୋଳିକ। କେତେଟା ଛୁଆ ବସିବେ।
ତାପରେ ଯାହାର ଶାଶୁ ଶ୍ୱଶୁରଥିବ ସେମାନେ ତାଙ୍କର ଧରି ଧୁରା ଦେବେ ଛୁଆକୁ ତମେ କାମ କରିଦବ। ଯିଏ ନଥିବ ସେ କଣ କରିବ।
ନାହାନ୍ତି କି ଆପଣଙ୍କର ଶାଶୁ?
ଶାଶୁ ନାହାନ୍ତିପା
ଉ ହୁଁ। ହୁଁ।
ଆଉ ଥିଲେ ତ ସିଏ ଧରି ଧୂରା ଦିଅନ୍ତେ ତମେ ଯାଇକିନା ଗାଧୋଇ ପାଧୋଇ କାମ ସାରି ଦିଆନ୍ତ୍ ସକାଳ
ହଁ ହଁ।
ନା କଣ? ତାପରେ ଦେହଟା ଭଲ ଥିଲା ମୋର ଟେନସନ ନାହିଁ ତା ଦେହ ଭଲ ଥିଲା ତାର ଖାଇବ ଶୋଇବ ନ ହେଲେ ଖେଳିବ।
ସେୟା ପରା ଦେହ ଭଲ ଥିଲେ ଗୋଟେ ଟେନସନ୍ ନାହିଁ କାହାର
ହୁଁ
ଆଉ କେତେବେଳେ ରୋଷେଇ ଷ୍ଟାର୍ଟ କରିବ?
ହ୍ୟାଲୋ
ହେଲେ କେତେବେଳେ ରୋଷେଇ ଷ୍ଟାର୍ଟ କରିବ?
ହଁ ହଁ ଏଇ ଉଉଁ ଏ ବସିଛି ଏବେ ଆଉ।
ଆଉ
ରୋଷେଇ